ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟା ଶୁଭ ସ
ଶୁଭ ସକାଳ।
କେମିତି ଅଛନ୍ତି?
ମୁଁ ତ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁ ବି ବଢେ ଆଛ?
ଆଜ୍ଞା।
ଆଉ ଆପଣ ରହନ୍ତି କୋଉଠି? ହଁ ହଁ ସରିଗଲାଣି ମାନେ ଗାଁରେ ରହନ୍ତି ନା? ତରେ ରହଛି ଏମତି କିଛି
ନା ମୁଁ ତ ଗାଁରେ ରହେ ମତେ ସହର ଅପେକ୍ଷା ଟିକେ ଗାଁ ଅଧିକ ଭଲ ଲାଗେ।
ହଁ ମତେ ବି ଭଲ ଲାଗେ।
ହଁ ଆପଣ ଦେଖିବେ। ମାନେ ଏମିତି କେତେବେଳେ କେତେବେଳେ ସେ ଅପରିଷ୍କାର ରହେ ରାସ୍ତାଘାଟ କିନ୍ତୁ ସବୁବେଳେ ସେମିତି ହୁଏନି ଗା ଅପେକ୍ଷା ସର ଟା ବହୁତ ସୁନ୍ଦର ଲାଗେ ଆଜ୍ଞା ଆଉ ପରିଚ୍ଛନ୍ନ ପରିଷ୍କାର ମଧ୍ୟ ରହେ। ଆପଣ ସହରରେ ଦେଖିବେ ସବୁଆଡ଼େ ଅଳିଆ ଆବର୍ଜନା ଗଦା ହେଇକି ପଡ଼ିଥିବ କିନ୍ତୁ ସେ ସବୁ ଗାଁରେ ଦେଖ ଦେଖିବାକୁ ଏତେ ମିଳେନି ଦେଖିବାକୁ ମିଳେ କିନ୍ତୁ-
ହୁଁ ହୁଁ। ହୁଁ। ହଁ ଗାଁ ଟା ଏମିତି ହିଁ ସୁନ୍ଦର ଲାଗିଯାଏ ସେଠିକାର ସମସ୍ତଙ୍କୁ ଯାହାକୁ ଦେଖିଲେ। ତ ନିଜ ଲୋକ ଭଳି ଭଳିଆ ଫିଲ୍ ହୁଏ ଆସେ ଭାବନା ଟା ହଁ ଆଉ ଯାହାକୁ ଦେଖିଲେ ଗୋଟେ ହସ ମୁହଁରେ ସମସ୍ତଙ୍କର ଥାଏ।
ଆରେ।
କାକା ଖୁଡି ଇଏ କହି କହି ସମସ୍ତଙ୍କୁ। ମାନେ ଆମକୁ ଇଏ କରିବାକୁ ଡାକିବାକୁ ହୁଏ
ଆଜ୍ଞା ଆପଣ ସେଇ ସ୍ନେହ ଆଦର ଟା ଆପଣ। ହଁ ସହରରେ କାଠୁ ମୋତେ।
ସହରରେ ତ ଯୋଉଠି ରହିବେ। ତା ପରବର୍ତ୍ତୀ ଘରେ କିଏ ରହୁଛନ୍ତି ଜାଣିପାରିବେନି। ଆପଣଙ୍କ ପଡିଶା କିଏ ଜାଣିବେନି। ବନ୍ଦ କରିକି ନିଯେ ଯ- ନିଜ ଘରେ ଖାଲି ରହିଥାଉଚି ହୁଁ।
ଆପଣ ବର୍ତ୍ତମାନ କୋଉଠି ସହରରେ ରହୁଚନ୍ତି ନା ଗାଁରେ ରହୁଚନ୍ତି?
ନା ମୁଁ ସବୁବେଳେ ଆମେ ମାନେ ଆମେ ସହରରେ ରହିଚୁ ଗାଁକୁୁ ଗଲେ କିନ୍ତୁ ମତେ ବହୁତ ବହୁତ ଭଲ ଲାଗେ ମାନେ ସେ ଗାଁ ରୁ ଆସିବାକୁ ଇଛା ଲାଗେନି।
ଆଜ୍ଞା।
ହଁ।
ତାପରେ ଦେଖିବେ ଆମର ହଁ। ଗାଁ ର ଜଳବାୟୁ ପାଣି ପବନ ପରିବେଶ ଯେତେ ଏତେ ପରିଚ୍ଛନ୍ନ ଥାଏ କିନ୍ତୁ ସହରରେ ସେମିତି ହଁ ସେମିତି ମିଳେନି ଦେଖିବେ ସହରରେ ସ ମାନେ ସକାଳ ଆପଣ ପାଞ୍ଚଟାରୁ ଦେଖିବେ ରାତି ବାରଟା ପ ପର୍ଯ୍ୟନ୍ତ କାଲ କେବଳ ଗାଡି ମଟର ହିଁ ଯିବା ଆସିବା କରେ ତାର ଧୂଆଁରେ ମଧ୍ୟ ପରିବେଶ ଟା ପ୍ରଦୂଷିତ ହୁ ହୋଇଥାଏ।
ବାହାରକୁ ବାହାରିବେ ସହର ରେ ମାସ ଗୋଟେ ପିନ୍ଧିକି ବାହାରିବାକୁ ହବ।
ଆଜ୍ଞା। କିନ୍ତୁ ଗାଁ ରେ ଟିକେ ସେଇ ଜିନିଷ ଟା ହୁଏନି ଶା ନ୍ତି ଲାଗେ ପୁରା ପରିବେଶ ଶାନ୍ତି ଲାଗେ।
ହଁ। ସେ ଗାଁ ଟା ଭଲ ଲାଗେ ମାନେ ଏ ଆମେ କିଏ ସେ ସେ ନିଜକୁ ଜାଣିବାର ଅଛି ଯଦି ଗାଁ କୁ ଯିବାକୁ ପ୍ ପଡିବାକୁ ଯିବାର କଥା। ସେଠି ହି ହଁ।
ଆଉ ଗୋଟେ ଦୃଷ୍ଟିରୁ ଦେଖିବାକୁ ଗଲେ ସହର ହଁ। ଆଉ ଗୋଟେ ଦୃଷ୍ଟିରୁ ଗଲେ ଉଁ ସହରଟା ମଧ୍ୟ ଭଲ ଯେମିତି ଆମର ପିଲାଙ୍କ ପାଠ ପଢା ପାଇଁ ହୋଉ ନିଜର ଚିକିତ୍ସା ପାଇଁ ହୋଉ ସେଇଟା ଆମେ ସହରରେ ଭଲ କଣ ଉଁ
ସହରରେ ସବୁ ମି-ମି ମାନେ ସହ ଜରେ ମିଳିଯାଉଚି। ସେଗୁଡା ପାଖ ପାାଖରେ ସବୁ ପାଇଯିବେ ହଁ। ହଁ ତାହେଲେ କରିଦିଅ। କିଛିଟା ଗାଁ ଅଛି ଏଯାଏଁ ରୋଡ୍ ବି ପଂ ହେଇନି ତିଆରି ହେଇନି।
ଆଜ୍ଞା।
ହଁ।
ପିଲାମାନେ ପାଠ ପଢିବାକୁ ମଧ୍ୟ ହଇରାଣ ହୋଉଥିବେ। ସେମାନେ ସେ ନାଳ ଦେଇ ଗୁଟେ ସ୍କୁଲକୁ ଯାଉଥିବେ ମାନେ ଉଁ ଗୋଟେ ଗର୍ଭବତୀ ମା ମଧ୍ୟ ତାର ସେଇ ପରିସ୍ଥିତି ମଧ୍ୟ ସେ ତାର ମଧ୍ୟ ତା ଛୁଆକୁ ହରେଇ ଦିଏ। ସେ ନି ଯ ବି ଖରାପ ହେଇଯାଇଥାଏ।
ହଁ ସେଗୁଡା ମାନେ ଏ ଯାଏ ବହୁତ କିଛି ସମାଧାନ ହେଇଗଲାଣି ର ରାସ୍ତାଘାଟ ହେଇଗଲାଣି କିନ୍ତୁ କିଛିଟା ଜାଗା ଏଯାଏଁ ଅଛି ଯୋଉଠି ଯୋଉ ଜାଗାରେ କି ଏଯାଏଁ ଲୋକ ଗୁଡା ଦୁଃଖରେ ଅଛନ୍ତି ମାନେ ହଁ ଅସୁବିଧା ପାଉଛନ୍ତି।
ଆଜ୍ଞା। ଯଦି ସବୁ ଜାଗାରେ ହଁ ପାଣି ଜାତ କହିଲ ନଚଳଆ ବହୁତ ସମୟ ସମସ୍ୟା
ହଁ ସବୁ ଘରକୁ ଜଳ ଯୋଗେଇ ବି କହୁଛି ଗଭର୍ଣମେଣ୍ଟ କିନ୍ତୁ ତୁ ସେଇଟା ବି ପାଣି ଥିଲେ ସିନା ସେ ପାଣି ବି ମିଳିବ ପାଖରେ ହିଁ ମାନେ ଆମେ ଏତେ ପାଣି କାଢି ଦଉଛେ ଚାଷ ଗୁଡାକରେ ଏ ତାପରେ ଇଏ କଲକାରଖାନା ଗୁଡାକରେ ତ ହଁ ହ।
ଆମର ଯେତିକି ପାଣିର ବ୍ୟବହାର ଆମେ ସେତିକି କରୁନ ତାଠୁ ଅଧିକ ଖର୍ଚ୍ଚ କରିଦଉଛେ। ଦେଖିବେ ସବୁ ଗାଁରେ ପାଇପ୍ ବସିଲେ ହେଲେ ତାର କିଛି ମାନେ ଇମ୍ପୃଭମେଣ୍ଟ ହେଇନି ଆଜି ପର୍ଯ୍ୟନ୍ତ। ସେଟାକୁ ପାଣି କଣ ନା ଗୋଟେ ଗୋଟେ ସାଇଡରେ ପାଇ ବସିଥିବ ଆଉ ଗୋଟେ ଉ ସାହି ରେ ଖାଲି ଦା ଖୋଳ ପାଇ ବସି ନଥିବ ସେମିତି ମଧ୍ୟ ସମସ୍ୟା ହଉଛି। ଲୋକମାନେ କମ୍ପ୍ଲେନ କରୁଛନ୍ତି ଆଉ ପାଣି କେବେ ଦେବେ ପାଣି କେବେ ଦେବେ? ଆରେ ଏବା ସବୁ ସମସ୍ୟ ର ସମାଧାନ ହେଲେ ପୁଣି ତ ପାଣି ଆସିବ।
ସେଇଟା ସତ କଥା ମାନେ ଆମ ମୁଁ ଏବେ କିଛି ଟାଇମ୍ ହଉଛି ଆମ ଗାଁ କୁ ଯାଇଥିଲି ଯେ ପାଣି ଦେବା ପାଇଁ ଘର ଘର ଯାଇ ପାଣି ଯିବ ଏବେ କହୁଛି ଗମେ ସରକାର ସେଥିପାଇଁ ସେ ରାସ୍ତା ଗୁଡା ଏମତି ଗାଁ ର ଖଲି ଦେଇଛି ତ ସେ ବହୁତ ତ ବହୁତ ଟାଇମ ହେଲାଣି ସେ ଖୋଲିକି ରଖା ହେଇଛି ତ ସେଟା ଶୀଘ୍ର ଶୀଘ୍ର ହେଲେ ସିନା ସେ ରାସ୍ତା ଟା ପୁଣି ଠିକ୍ ହବ। ଲୋକେ ଯିବେ। ବା ଆସିବା ବି ଠିକ ସେ କରିବ ହଁ ହ ସେଇଆ ସେମିତି ଖୋଲିକି ପଡିଛି। କେବେ ସେଇଟା ଠିକ୍ ହବ। ଶୀଘ୍ର ଟିକେ ତା ଉପରେ କାମ କଟଲେ ଯା
ଆଜ୍ଞା। ଏମିତି ବି ବହୁ ପ୍ରକାର ଲୋକ ଅସୁବିଧାର ସମ୍ମୁଖୀନ ହଉଛନ୍ତି।
ହଁ। ଆଉ କଣ କୁହନ୍ତୁ? ଆପଣ ଆ ମାନେ ଗାଁ ପାଖା ପାଖି ବି ହସ୍ପିଟାଲ ଗୁଡା ସୁବିଧା ସୁଧା ର ରହୁଛି ନା ନାଇଁ ସେ ଆପଣ ଯୋଉ ଜାଗାରେ ରହନ୍ତି।
ହସ୍ପିଟାଲ ର ସୁବିଧା ଅଛି କିନ୍ତୁ ଡକ୍ଟର ଯିଏ ଅଛନ୍ତି ସେ ମାସକୁ ଦିଥର ଏକା ପ୍ରେଜେଣ୍ଟ ରୁହନ୍ତି। ଆଉ ବାକି ସମୟ ସେ କ ପାଉଣ୍ଡର ମେଡ଼ିସିନ ଦିଅନ୍ତି ଏମିତି କଥା ମାନେ ଲୋକଙ୍କର ଏମର୍ଜେନ୍ସି ପଡ଼ିଲେ ଯିଏ ଯିବେ ସେ ସେଇଠୁ ଫେରିକି ଆସିବାଟା ଆସିବେ
ଓ ହୋ ହୋ ତ କି ଲାଭ ହସ୍ପିଟାଲ୍ ଅଛି। ପାଖରେ କହିବା ବି ଆଉ ମାନେ ଠିକ କଥା ନୁହଁ ଥାଇକି ବି ନଥିଲା ଥାଇକ
ତାଙ୍କ ନାଁରେ ଥରେ କମ୍ପ୍ଲେନ୍ ମଧ୍ୟ କରାଯାଇଥିଲା। ଯେ ଆପଣ ସବୁଦିନ ଉପସ୍ଥିତ ରୁହନ୍ତୁ ରୋଗୀଙ୍କର ଅସୁବିଧା ହଉଛି ତାପରେ ସେ କିଛି ଦିନ ମାନେ କିଛି ଦିନ ଆସିଲେ ତାପରେ ଆଉ ଆସିଲେନି ତାପରେ ଏମିତି ଦି ସପ୍ତାହକୁ ଥରେ ମାସକୁ ଥରେ ନା ଦେଇ ଥରେ ଏମିତି ଆସିଛନ୍ତି ଆଉ।
ହ
ମାନେ ଲୋକଙ୍କର ସହଯୋଗ ନହେଲେ ବି ଜଣେ ସୁଧରିବା ଟା ବି କଷ୍ଟକର ହ।
ସେଇ ତ
ମାନେ
ମାନେ ସେ ଉପରେ ହଁ ବାରମ୍ବାର ଧ୍ୟାନ ଦେଲେ ଯାଇ ସୁଧରିବସ୍ତ।
ଆଜ୍ଞା ଆମେ ଏମତି ଛୋଟ ମୋଟ ଥଣ୍ଡା ଟିକେ ଖାସ କି ଜର ଝାଡା ହେଲେ ଆମେ ସେଠିକି ଯାଉଛେ ଅଅ ସେ କମ୍ପାଉଣ୍ଡର ଲେଖି ଦଉଛି ମେଡିସିନ ଧରିକି ପଳେଇଆଉଛେ। ଯଦି ଡକ୍ଟର ଥାନ୍ତା ଆମକୁ ପଚାରନ୍ତା କେତେବେଳେ ହଉଛି କଣ ହଉଛି କେ କେତେ ଦିନରୁ ହେଲାଣି ଆମେ ସେ ତାଙ୍କୁ କହିଲେ ଆମେ ସେ ଭଲ ସେ ମେଡ଼ିସିନ୍ ଲେଖନ୍ତେ ନା ନାହିଁ, ନା ସେଇ ଜିନିଷ ହେଇପାରୁନି ଲୋକେ ତାପରେ କଣ କରୁଛନ୍ତି ନା ବଡ ମେଡିକାଲ କୁ ଯାଉଛନ୍ତି। ଗାଁରେ ମେଡିକାଲ ଥିଲେ ମଧ୍ୟ ଲୋକ ବୌଡ ମେଡିକାଲ କୁ ଯାଉଛନ୍ତି। ସେଠା ନିଜ ସୁବିଧାରେ ସେ ଡକ୍ଟରଙ୍କୁ କହିଲେ ଔଷଧ ପତ୍ର ଆଣିଲେ ତା କୁ ବି ମଧ୍ୟ ଗୋଟେ ସାଟିସଫାଇ ଲାଗୁଛି ସେଇ ଜିନିଷରେ
ହଁ। ଗାଁ ରେ ଟିକେ ଇଏ ହସ୍ପିଟାଲ୍ ଆଉ ମାନେ ପଢା ପଢି ଶିକ୍ଷା ପାଇଁ ବ୍ୟବସ୍ଥା ହେଇଗଲେ ଗାଁ ଟା ବହୁତ ଭଲ।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
ଚାହିଁବ ଇଏ ଭିଡ ଜାଗାକୁ ସବୁବେଳେ ଚ ଚାଁ ଚାଲି ଚାଲିଥିବ। ବାହହାର ସହରେ।
ଆଜ୍ଞା ହଁ ଖାଉଛି। । ହୁଁ।
ରେ ସବୁ ଜିନିଷ ଖାଇବାକୁ ବି ମିଳେ। ସେଠି ମାନେ ସବୁ ପ୍ରକାରର ଜିନିଷ ଖାଇବେ।
ହଁ ମାନେ ଯୋଉଟା ସହରରେ ମିଳିବନି ସେଇଟା ଗାଁ ରେ ମିଳିବ ଦେଖିବେ ଆପଣ। ଆଉ ଗୋଟେ ଗୋଟେ ଜିନିଷ ଅଛି ଯୋଉଟା ଗାଁରେ ମିଳିବନି ସେଇଟା ସହରରେ ମିଳିବ।
ହଁ କିନ୍ତୁ ଗାଁ ରେ ଯୋଉଟା ମିଳିବ ସେଇଟା ଆମ ଦେହ ପାଇଁ ଭଲ ସହରରେ ଯୋଉଟା ମିଳୁଛି ସେ ପିଜା ବର୍ଗର ଇଏ ସବୁ ଦେହ ପାଇଁ ଭଲ ନୁହେଁ।
ଭଲ ନୁହଁ ତାପରେ ଆଉ ଗୋଟେ କଥା ଆପଣ ଜାଣିବେ ଆପେ ଯେତେବେଳେ ଗାଁରେ ରହୁଛେ ଦେଖିବେ ମନେକର ଆମ ବାଡି ଯେ ଆମେ ଗୋଟେ ଜିନିଷ ଖାଇବାକୁ ଇଚ୍ଛା ହଉଛି ଆମ ବାରରେ କିନ୍ତୁ ସେଇଟା ହେଇନି ଆମ ପାଖ ଘର ତାଙ୍କ ବାଡ଼ିରେ ସେଇଟା ହେଇଛି, ଆମେ ତାଙ୍କୁ ସେ ଜିନିଷ ମଧ୍ୟ କହିକି ତାଙ୍କ ପାଖରୁ ଆଣିପାରିବା ଦେଖିବାେ ଟାଉନ ରେ ଆପଣ ସେମିତି ମାଗିଲେ ମଧ୍ୟ ଆପଣଙ୍କୁ କେହି ଦେବେ
ହଁ ସେ ଟାଉନରେ ମାଗିଲେ ତ ସେଇଟା ଆମ ମାନଙ୍କର ମାନେ ଅ ଚରିତ୍ର କଥା କହିବେ କିଏ ଖାଲି ମାଗେ ଏମତି ।
ଆଜ୍ଞା।
ଗାଁ ରେ ସମସ୍ତେ ଭାଇ ବନ୍ଧୁ ହିସାବରେ ଅଛୁ ସହଯୋଗ ସମସ୍ତେ ସମସ୍ତଙ୍କୁ କରାହୁଏ ସେଇଟା ଭଲ ପରିବେଶ
ହଁ ଆଜି ତାଙ୍କ ବାରରୁ ଆମେ କିଛି ଆଣିଲେ ଆମ ଆମ ବାଡ଼ିରେ ପୁହଞ୍ଚୁ ଆମେ ତାଙ୍କୁ ଟିକେ ଦେଇଦେଲେ ବେଳରେ ଆମ କଣଟା ଆମର ସମ୍ପର୍କ ଭଲ ରୁହେ ଆଉ ଦିଜଙ୍କ ମଧ୍ୟରେ ମଧ୍ୟ ସହଯୋଗର ହାତ ମଧ୍ୟ ବଢାଯାଏ। ଆମର କିଛି ମାନେ ସେମିତି ଅସୁବିଧା ହୁଏନି ଆମେ ତାଙ୍କ ଅସୁବିଧାରେ ଆମେ ଠିଆ ହଉ ଆମ ଅସୁବିଧାରେ ତାଙ୍କେ ଆସି ଠିଆ ହୁଅନ୍ତି ଆପଣ ସେଟା ସହରରେ ପାଇବେନି ଯାହା ଘର କଳି ତାଙ୍କ ଘରେ ଏକା ଥାଉ ଯାହା ବାଡ଼ିରେ ଯାାଇ ସେ ଏକା ଖାଉ ଆମେ କାହାକୁ ଦେବୁନୁ ପଚିଗଲେ ମଧ୍ୟ ଗାଈକୁ ଦେବୁନୁ ଗୋବର ଖକି ରଖିବୁ ସେ କାହାକୁ ଦବୁନି ସେମିତି ହଉଛି।
ହ ଆପଣଙ୍କ ସହିତ ଗତ କଥା ହେଇକି ବଢିଆ ଲାଗିଲା ଗାଁ କଥା ମ୍ୟାଡ
ଆଜ୍ଞା ଆପଣଙ୍କ ସହିତ କଥା ହେଇବି ଭଲ ଲାଗିଲା। କିଛି ଶିଖିବାକୁ ମିଳୁଛି।
ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ଆମେ ଏଇଠି କଲ ଟାକୁ ସମାପ୍ତ କରିବା। ସମୟ ତ ହେଇଗଲାଣି ଆଜ୍ଞା